ହାଲୋ।
ହାଲୋ।
ଆଜ୍ଞା ମୋ କଥା ଆପଣ ଶୁଣି ପାରୁଚନ୍ତି।
ହଁ ହଁ।
ଆଜ୍ଞା, ଆଉ ଆପଣ ଏବେ କଣ କରୁଥିଲେ?
କିଛି ନାଇଁ, ବସିଥିଲି।
ଓହୋ।
ଆଉ ଆପଣ?
ମୁଁ ଏଇ ଖାଇସାରି ଗଡପଡ ହଉଚି ଆଉ।
ଆଛା, କଣ ଖାଇଲେ ଆଜି?
ମୁଁ ଆଜି, ମୁଁ କରିଥିଲି ତ ଡାଲମା, ଏମିତି ବାଇଗଣ ଚିପ୍ସ ଏଗୁଡା। ଆଉ ଭେଣ୍ଡି ଭଜା, ଆଉ ମାମୁଁ ଘରୁ ଆସିଥିଲା ମାଛ ତରକାରୀ।
ଆଛା ଆଛା।
ହଁ।
ମାମୁଁ ଘର ପାଖରେ ବୋଧେ?
ହଁ ମାମୁଁ ଘର ପାଖରେ, ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ଖାଇଥିଲି ଭାତ, ଡାଲମା ଆଉ ଆଳୁ ଭଜା, ଆଉ ଶାଗ ଭଜା ଆଉ ମ୍ୟାଙ୍ଗୋ, ଏଇଆ।
ହଁ ହଁ। ଏବେ ତ ସେଇ ଚାଲିଚି, ଆମ୍ବ ତ ସମସ୍ତଙ୍କର ଥିବ ଆଉ।
ହଁ ସରି ଆସିଲାଣି ଆଉ ଅଳପ, ହେଁ ହେଁ।
ହଁ। ଆମ ଘରେ ବି ସେଇଭଳିଆ, ମୋ ମା ଟିକେ, ଆମ୍ବ ତାଙ୍କର ସବୁଥିରେ ଆମ୍ବ ଦରକାର।
ଆଛା ଆଛା। ଆଉ ଦେହ ଭଲ ହେଇଗଲାଣି? ମାଙ୍କ ଦେହ। ହାଲୋ। ହାଲୋ।
କଥା ଆପଣଙ୍କୁ ଶୁଭୁଛି ତ?
ହଁ ଟିକେ ଶୁବୁ ନଥିଲା, ଏବେ ଶୁବିଲା ମୁଁ କଲି ମାଆଙ୍କ ଦେହ ଟିକେ ଭଲ ହେଇଗଲାଣି ନା?
ନାଇଁ ଭଲ କଣ, ମୁଁ ଏଇ ତେଲ ହିଁ ମାଲିସ କରିଥିଲି। ତାପରେ ସେ ଆଜି ଯାହା ଯାଇଥାନ୍ତେ, ସେ ଏଇ ବାହାଘର ଫାଗର ରହୁଚି ବୋଲି, ଗାଡି ଟିକେ ମିଳୁନି। ସେଇଥିପାଇଁ, ହୁଁ।
ଏବେ ତ ବାଗର ସିଜିନି, ବର୍ଷାରେ କି ବାଗର? ବର୍ଷା ହଉଚି?
ଏବେ ତ ଛାଡିଚି ଟିକେ।
ଓ ଆଛା।
ହଁ, ଆପ ମାନେ ଚିଡି ଲାଗିଗଲାଣି, ଏ ବର୍ଷା ପାଇଁ ପୁରା।
ହଁ, ମାନେ କୁଆଡେ ଗୋଟେ ଯାଇ ହବନି, ସବୁଠୁ ବର୍ଷା ଦିନେ ହିଁ ଖରାପ।
ହଁ କିଛି ଯାଇହବନି, କିଛି କରିହବନି, ମାନେ ଗୋଟେ ଚିଡା ଲାଗୁଚି।
ଆଉ ତମ ଫେବରାଇଟ ଫୁଡ କଣ?
ହଁ ମୋର ପସନ୍ଦ, ମାନେ ଖାଇବା ତ?
ହଁ।
ଖାଇବ ମୋର କଣ? ମୁଁ ଯେହେତୁ ଟିକେ
ହାଲୋ।
ହଁ ହ୍ୟାଲୋ ମୋ କଥା ଶୁଭା ଯାଉଛି ତ?
ହଁ ଶୁଭିଲା ଶୁଭିଲା ଟିକେ ଛାଡ ଛାଡି ଯାଉଛି।
ଓହୋ ମୁଁ କହିଲି ମୁଁ ଯେହେତୁ ଆମିଷ ଖାଏ ଅଧିକ। ତ ସେଇ ଚିକେନ ର ସବୁ ଆଇଟମ ଗୁଡା ଭଲ ଲାଗେ।
ଓ ତମେ ନନଭେଜ ଲଭର୍? ହୁଁ
ହୁଁ ହୁଁ ଆପଣ କଣ ମାନେ ଇଏ କି?
ନା ଭେଜିଟେରିଆନ ନୁହେଁ ମାନେ ମୁଁ ଟିକେ ବେଶୀ ମାନେ ଭେଜ କୁ ଭଲ ପାଏ। ମୁଁ ନନଭେଜ ଖାଏ ମଟନ ଏ ଖା ଖାଏନି ଆଉ ଚିକେନ ଖାଏ ଯେ ପକୋଡା ଖାଏ କିନ୍ତୁ ଚିକେନ ତରକାରୀ ଖାଏନି। ହିଁ ଚିକେନ ଛୋଳ ଆଳୁ ଖାଇଦେ ଖାଲି।
ଆଜ୍ଞା ତମେ ତାହେଲେ ପ୍ରପରେ ନନଭେଜ ନୁହଁ। ନନ୍ ଭେଜ୍ଆନବ ନିଜ କୁହନ୍ତି।
ହୁଁ। ଆଉ ତମର ସାଧାରେ କଣ ପସନ୍ଦ ପନିର?
ନା ମତେ ପନି ନା ମତେ ଛତୁ ପସନ୍ଦ।
ଆଚ୍ଛା ହଁ ଛତୁରେ କଣ କଣ ଶିଖିଛ?
ଛତୁ ରେ ମୁଁ ହଷ୍ଟେଲରେ ଏ ଛତୁରେ ମୁଁ କରିଥିଲି ଥରେ ଚିଲି ଛତୁ।
ହୁଁ।
ଆଉ
ଆଉ ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଭିଲା ତମର ଟିକେ ଛାଡି ଛାଡି ଯାଉଛି ତ।
ନାଇଁ ଏଠି ତ ନେଟୱାର୍କ କ୍ଲିୟର ଅଛି।
ମୋର ବି ଏଠି ଫାଇପ୍ ଜି ଚାଲିଛି।
ଏଇ ବର୍ଷା ପାଇଁ ହିଁ ଏମିତି ଟିକେ ପ୍ରୋବ୍ଲେମ ହଉଛି ଆଉ। ହୁଁ।
ଆମର ତ ସକାଳୁ ହଉଛି ତ ଏବେ ଏବେ ଛାଡିଲା ଟିକେ।
ଆମର ବି ସେଆ। ଆମ୍ ଆମର ବି ସେଆ ପରା ସକାଳୁ ପୁରା ସେମତି ଲାଗିଛି। ଏବେ ହି ଟିକେ ମାନେ ଛାଡିଛି। ଆଉ ଏଇ ଜିଓ ତ ଜିଓ ତ ଟିକେ ବର୍ଷ ହେଲେ ପାଉନି ନେଟୱାର୍କ ଆଉ।
ହଁ ପରା।
ହୁଁ ସେ ମୋର ବି ଜୀଓ ସେଇଥିପାଇଁ ଏମିତି।
ମୋର ବି ଜିଓ ମୋରେ ଏୟାରଟେଲ ଥିଲା ମୁଁ ଏବେ ଜିଓ କରିଦେଇଛି।
ମୁଁ ବି ସେଇଆ ମୋର ବି ଏଇଟା ଏୟାରଟେଲ ଥିଲା ମୁଁ ବି ତ ଜିଓ କରିଦେଇଛି।
ଏ ଯୋଉ ଫାଇ ଯୋଉ ଅ ଅନଲିମିଟେଡ ଡାଟା ଦେଲା ସବୁ ସବ
ମଣିଷର ଲୋଭ ଗୋଟେ ଜିନିଷ ଦେଲା ବେଳକୁ ଗୋଟେ ଜିନିଷ ନେଇଯାଉଛି ଆଉ।
ନେଇଯାଉଛି।
ହୁଁ ହୁଁ। ଆଉ ଆପଣଙ୍କୁ କଣ ରୋଷେଇ କରି ମାନେ କୋଉଟା ଭଲ ରୋଷେଇ କରି ଆସେ?
ମତେ ରୋଷେଇ କରିବାକୁ ଆସିଲେ ମତେ କିଛି ମତେ ଛଣା ଛୁଣି ଆଇଟମ୍ କହିବୁ କହିଦେବି। ମତେ ଆସ
ଓ ହୋ ହୋ।
ମୁଁ ଆଜ ଯାକେ କେବେ ରୋଷେଇ କରିନି ହେଲା ହୁଁ କରିନି କଣ ସେମିତି ଟ୍ରାଏ କରିନି ଆଉ କରିଲେ ହେଇଯିବ ଆଉ।
ଘରେ ମାନେ କୋଉଠେ ଘରେ ବୋଧେ ରୁହନ୍ତି।
ହଁ।
ହଁ ସେଇଥିପାଇଁ ଆଉ କାରଣ ମୁଁ ବି ଯେବେ ହଷ୍ଟେଲ ଗଲି। ପ୍ଲସ୍ ଥ୍ରୀ ମାନେ ଯେହେତୁ ମତେ ବି ରୋଷେଇ କିଛି ଆସୁନଥିଲେ ମୁଁ ପ୍ଲସ ଥ୍ରୀ ଫାସ୍ ଇୟର ରେ କ୍ୟାଣ୍ଟିନ ନୁ ଖାଇଲି ତାପରେ ମୁଁ ଆସିବି କଲେଜ ରୁ ସାଢେ ଚାରିଟା ସେତେବୁଳୁକୁ ସେ ଖାଇବା ଗୁଡା ପୁରା ଥଣ୍ଡା ହେଇକି ମାନେ ସେ ଆଉ ଖାଇବା ଅବସ୍ତାରେ ଆଉ ନଥିବ ମୁ ଏଦିନୁ ସେ ଦିଦି ଜଣେ କହିଲେ କି। ଚାଲ ମିଶିକି କରିଵା ମୁଁ ସେଠୁ ସେତେବେଳେ ମତେ କିଛି ଆସୁନଥିଲା ରୋଷେଇର। ମାନେ ରୋଷେଇର ର ଅକ୍ଷର ଆସେନି ସିଏ କରନ୍ତି ମୁଁ ତାଙ୍କୁ କାଟି କୁଟିକି ଦେଇଦିଏ ସେ ସବୁ କରି କରିକି ଇଏ କରନ୍ତି ମୁଁ ଖାଲି ଦେଖେ। ତାପରେ ପରେ ଆସ୍ତେ ଆସ୍ତେ ତାଙ୍କ ସହ କଲି। ତାପରେ ଏବେ ତାଙ୍କର ପିଜି ସରିଗଲା ସେ ପଳେଇଲେ ତାପରେ ଏବେ ମୁଁ କରୁଛି ଆଉ।
ଆଚ୍ଛା ତମେ ମେସରେ ରହୁଚ।
ମେସ୍ ନୁଅ ସେଟା ହଷ୍ଟେଲ ଟା ବାକି ସେଠି ମାନେ ଆଲାଉ ଅଛି ରୋଷେଇ କରି ଖାଇବା।
ଆଚ୍ଛା ଆଚ୍ଛା ଭଲ।
ହଁ ହୁଁ।
ଯେତେବେଳେ ନିଜେ ଯୋଉଟା ଚାହିଁବୁ ଖାଇପାରିବୁ।
ଖାଇପାରିବ ସେଇୟା ସେଇଟା ଏବେ ମତେ ହେଲ୍ପ କଲା ଘରେ ଆସି ରୋଷେଇ କରିବାରେ।
ହଁ ମାନେ ଯୋଉମାନେ ହ ଷ୍ଟେଲେ ପଢନ୍ତି ସେମାନେ ଅଧା ଖାଇବା ସିକି ମାନେ ଶିଖିଯାନ୍ତି।
ସେମାନେ ସବୁ ଜିନିଷ ଶିଖିଯାଆନ୍ତି କେମିତି କଣ ମ୍ୟାନେଜ କରିବେ କେମିତି କଣ ରହିବା।
ସବୁ ସବୁ ମାନେ ଆଗକୁ କିଛି ପ୍ରୋବ୍ଲେମ୍ ହବନି।
ନା ଆପଣ କଣ କେବେ ହଷ୍ଟେଲରେ ରହିନାହାନ୍ତି।
ନାଇଁ।
ଓହୋ। ମାନେ କେବେ ଇଚ୍ଛା ହେଇନି କି ମୁଁ ବି ହଷ୍ଟେଲରେ ରହିକି ପଢ଼ିବି।
ନା କେବେ ତ ହେଇନି। ମାନେ ମୁଁ ତ ମାନେ ଘର ଛାଡି ମତେ ଯିବା ପାଇଁ ପସନ୍ଦ ଲାଗେନି। କେ ମ ଖାଲି ସବୁବେଳେ ବାପା ମାଙ୍କ କଥା ମନେ ପଡିବ କାନ୍ଦେଇ ଏବେ ମୁଁ ପିଇସି ମାନଙ୍କ ଘରୁକୁ ଗଲେ ମୁଁ କାନ୍ଦେ କହେ ମତେ ନେଇ ଚାଲ ଘରକୁ ଛାଡିଦିଅ।
ଆଇ ଲଭ ଇଉ ହୁଁ ହୁଁ।
ହୁଁ। ଏଇ ଡ୍ରେସ ସେ ମାମୁଁ ଘର ଥରେ ଯାଇଚି ମାନେ ଗୋଟେ ରା ରହିନି ସେ ଗୋଟେ ରାତିରେ ମୁଁ କାନ୍ଦିନି ମୁଁ କହିଲି ମତେ ଆସି ନେଇଯ।
ହେ ହେ ଓ ହୋ ମୁଁ ଖାଲି ହଷ୍ଟେଲରେ ରହିଯାଉଚି ସେମିତି କୋଉ ବନ୍ଧୁ ଘରେ ମୁଁ ରହିପାରେନି ମୋ ମମି କୁ ଛାଡିକି ସେଇଥିପାଇଁ ମୋ ମମି ଯେତେବେଳେ ମୁଁ ହଷ୍ଟେଲ ଗଲି ସିଏ ମାନେ ବହୁତ କାନ୍ଦୁଥିଲା ମୋ ମମି କି ଗୋଟେ ଛୁଆ ଯେ ମତେ ମତେ ଛାଡିକି କାରଣ ମୋ ମାମୁ ଘର ଗାଁରେ ମୁଁ ସେଠି ବି ରୁହେନି ସେଠି ବି ମୁଁ ରୁହେନି ଘରୁ ପଳେଇ ସେ ହଁ। ମାନେ ମୋ ମମି କୁ ଛାଡି ମୁଁ କୋଉଠି ରୁହେନି।
ଆଚ୍ଛା।
ହୁଁ ସେଇଥିପାଇଁ ମମୀ ପୁରା। କାନ୍ଦିଲେ କି ମୋତେ ଛାଡି କେବେ କୋଉଠି ବାହାରେ ରହିନି। ମାନେ ମାଉସୀ ଘର ମାମୁଁ ଘରେ ରୁହେନି। କିନ୍ତୁ କେମିତି କଣ ହଷ୍ଟେଲରେ ଯାଇକି ରହିବ ଇଏ।
ସିଏ ପୁଣି ଆଜି ରୋଷ ରୋସେଇ କରିକି ମାମାଙ୍କୁ ଦଉଛି ଖାଇବାକୁ। ମମି ଏଇନା ଭାବୁଥିବ ଝିଅ କେତେ ବଡ ହେଇଗଲାଣି।
ସିଏ ମାନେ ମୋ ମମି ଯେତେବେଳେ ମୁଁ କହିଲି କି ମମି ଆମେ ରୋଷେଇ କରିକି ଖାଉଛୁ। ମମି କହିଲା କି ହଁ ସେ ଦିଦି ବୋଧେ ରୋଷେଇ କରୁଥିବେ ତୁ ଖାଉଥିବୁ ଆଉ କିନ୍ତୁ ଘରେ ଯେତେବେଳେ ମୁଁ ଆସି ରୋଷେଇ କଲି। ନା ତୁ ପାଗେଳି ସତରେ ରୋଷେଇ କରି ପାରୁଛୁ ମୁଁ କହିଲି ଆଉ କଣ ମୁଁ ତତେ ମିଛ କହୁଥିଲି।
ସେଇଆ ହଉଛି ଆଉ।
ତମେ ଏକା।
ନାଇଁ ମୋ ସାନ ଭାଇ ଅଛି।
ଆଚ୍ଛା, ସେ କଣ ପଢୁଛନ୍ତି?
ସିଏ ତାର ଏବେ ପ୍ଲସ ଟୁ ଏଇଥର ସରିଲା ଆଉ ଆପଣଙ୍କ ଘରେ କିଏ କିଏ କିଏ ରୁହନ୍ତି?
ଆମ ଘରେ ମା ବାପା ଆଉ ଦାଦା ଖୁଡି ଆଉ ସାନ ବାପାଙ୍କ ପୁଅ ଏଇଆ ଆଉ ମୋର ଗୋଟେ ଭଉଣୀଟେ ଅଛି ନିଜର।
ଓହୋ ସାନ ନା ବଡ।
ସାନ।
ଆଜ୍ଞା।
ହୁଁ।
ମାନେ ଆପଣଙ୍କର ଗ୍ରାଜୁଏସନ ସରିଲାଣି।
ହଁ ଏ ସଇଲା।
ଏଇଥର ସରିଲା କି?
ହଁ ଏଇଥର ସରିଲା ପରା।
ଓହୋ। କୋଉଠି କରୁଥିଲେ ଆପଣ?
ଆନ୍ଦପୁୁର କଲେଜ।
ହୁଁ ହୁଁ ହୁଁ ହୁଁ ହୁଁ କହୁଥିଲେ ମୁଁ ଭୁଲିଯାଇଛି।
ହଁ।
ହୁଁ।
ହୁଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ତ।
ହଁ ଭଲ ଅଛି ସେଇଭଳିଆ ଆଉ ଏବେ ତ ସିଜନ ଚେଞ୍ଜ ହଉଛି। ତ ଥଣ୍ଡା ଜର ଲାଗିକି ରହୁଛି।
ହଁ ସେଇ ଜିନିଷ ଟା ତ ମାନେ ଚାଲିଛି ଆଉ।
ଯାହାବୁ ଦେଖିବୁ ମେଡିକାଲ ଯିବୁ ମାନେ ଥଣ୍ଡା ଜର ଆଉ କିଛି ହେଇନଥିବ।
ହୁଁ ଆଉ ଆପଣଙ୍କ ବାପା କଣ ଘରେ ରୁହନ୍ତି?
ହଁ ହଁ ସେ ଦୋକାନ ଯାଆନ୍ତି।
ଓହୋ, ମାନେ ଘରେ ତ ମାନେ ଘରେ ରୁହନ୍ତି।
ମାନେ ହୋମ ଟାଉନ୍।
ହଁ ମାନେ ଭଲ, ଯାହା ହଉ ବାପା ମା ପା ପାଖରେ ରହୁଛ ଆଉ।
ହଁ।
ହଉ। ହଉ ଭଉଣୀ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆ ତାହେଲେ ପରେ କେବେ କଥା ହବା ଆଉ। ହଉ ହଉ ହୁଁ ହଉ।
ହ